ହାଲୋ।
ଆ ମ୍ୟାମ୍ ନମସ୍କାର।
ନମସ୍କାର ଆଉ କଣ କରୁଥିଲେ କି ହଁ କଣ କରୁଥିଲେ?
କଣ କରିବା ଏଇ ରୋଷେଇ ନାଗି ଚାଲିଚି ଆଉ।
ଓହୋ ହଁ ମ୍ୟାମ୍ ମୁଁ ଫୋନ କରିଥିଲି ଆଉ ଚାଲୁନାହାନ୍ତି ଆମର ତ ଖରା ଦିନରେ ଆମେ କୁଆଡେ ଯାଇପାଇଲେନି। ଆଉ ଏବେ ବର୍ଷାଦିନ ହେଲାଣି ଚାଲୁ ନାହାନ୍ତି କୁଆଡେ ଟିକେ ବୁଲିଆସିବା।
ଆଉ ଯିବା ବୁଲି ଯିବା।
ଆମର ନାଇଁ ଭୋଜି କରିବା ନା ଭୋଜି କରିବା ଆମେ ଟିକେ ବୁଲିବା ମାନେ ଟିକେ ଅ କୋଉଠି ମାନେ ଡ୍ୟାମ୍ ଫ୍ୟାମ୍ ଥିବ ବୁଲିବା ଆପଣଙ୍କ ଆଡେ ଡ୍ୟାମ୍ ଫ୍ୟାମ୍ କଣ ଅଛି ନା ନାହିଁ।
ହଁ ଆମ ପଟରେ ଗୋଟେ ରେମହାଳ ଡ୍ୟମ୍ ଅଛି।
ଅ କେମିତି କଣ ମାନେ ସେଇଠି ଡ୍ୟାମରେ କଣ କଣ ଅଛି କେମିତି କଣ ମାନେ ଜାଗା କେମିତି କଣ ଟିକେ କହୁନାହାନ୍ତି।
ରେମହାଳରେ ଡ୍ୟାମରେ ଚତୁର୍ମାସରେ ପାଣି ଛାଡେ ଗେଟ ଖୋଲେ। ଭୋଉତ ପାଣି ହେଇଗଲେ ଡ୍ୟାମରେ ଆଉ ତାପରେ ବାରମାସୀ ସେଠି ବେଶୀ ହେଇ ଯୋଉ ଶୀତ ସିରି ଡିସେମ୍ବର ମାସରେକି ଡିସେମ୍ବର ଜାନୁଆରୀରେ ବୋହୁତ ମାନେ ସେଠି ପିକନିକ ସ୍ପଟଟା।
ହଁ।
ପିକନିକ ଭୋଉତ ମାନେ ଭୋଜି ସବୁଆଡୁ ସବୁଆଡୁ ଭୋଉତ ଆଡୁ ବୋହୁତ ଲୋକ ଆସନ୍ତି ଭୋଜି କରିବା ପାଇଁ।
ମୁଁ ମ୍ୟାମ ଜାଣିଥିଲି କି ଆପଣଙ୍କର ସେ ଯୋଉ ରେମହାଳ ଡ୍ୟାମ କୋହୁଚନ୍ତି ସେଇଠି ଆମର ଫିଲିମ ସୁଟିଂ ହୋଉଚି ବୋଲି।
ହଁ ଫିଲିମ ବି ସୁଟି ହୋଉଚି ବାହାର ଲୋକ ଆସିକି ପଡିସା ମାନେ ଆସିକି ଫିମ୍ ଫିଲିମ ସୁଟିଂ କରୁଚନ୍ତି ମଝିରେ ମଝିରେ।
ଓହୋ ତାହେଲେ ବୋହୁତ।
ଆମର ବି ସେଠି ଗୋଟେ ଦା ଦନ୍ତୁବାଣୀ ଅଛି ଗୋଟେ ଦାନ୍ତୁବାଣୀ ମାନେ ମାଙ୍କ ମନ୍ଦିର ଜଣେ ଅଛେ କ ଅଛନ୍ତି।
ଓହୋ ମାନେ ମାଆ ମଙ୍ଗଳା ତ?
ହଁ ଦାନ୍ତୁଆଣୀ ଦାନ୍ତୁଆଣୀ ତାଙ୍କ ନାଁ ଦାନ୍ତୁଆଣୀ
ଓହୋ ମନ୍ଦିର ସେଇଠି ଅଛି?
ସିଏ ଜଣେ ଦେବୀ ମାଆ।
ଓହୋ ତାହେଲେ ଆମର ମାନେ ଭଲ ଜାଗା ଯେହେତୁ କୋହୁଚନ୍ତି ମାନେ ଫିଲ୍ମ ସୁଟିଂ ହୋଉଚି ଆମର ଲୋକେ ଏତେ ଇଏଆଡ ଏତେ ଆଡେ ଯାଉଚନ୍ତି ତାହେଲେ ଭଲଜାଗା ହେଇଥିବ ଆଉ।
ହଁ ଭଲ ଜାଗାଟା।
ହଁ ନାଇଁ ମ୍ୟାମ୍ ମୁଁ କଣ କୋହୁଥୁଲି କହିଲେ ଆମର ଚକରଚିତା ଗାଁ ନା ଶୁଣିଚନ୍ତି ଚ ଚକରଚିତା?
ଆଜ୍ଞା ଆଜ୍ଞା ଜାଣିଚି ଶୁଣିଚି ଏବେ ମୁଁ ଯାବିନି କେବେ ଶୁଣିଚି।
ଓହୋ ନାଇଁ ଶୁଣନ୍ତୁ ଆମେ ଚକରଚିତା କଣ କହିଲେ ମୁଁ ଯେତେବେଳେ ପଢୁଥିଲି ଆମର ଆ ନବମ ଶ୍ରେଣୀ ଯେତେବେଳେ ପଢୁଥିଲି ଆମର ଟ୍ୟୁସନ ଛୁଆ ସବୁ ଆମେ ଯାଇଥିଲୁ ଚକରଚିତା ଗୋଟେ ବୋଲର କରିକି। ଆଜ୍ଞା ଯଦି ଚକରଚିତା ଆମ ସାନମାଆ କତିରେ ଆମେ ଟ୍ୟୁସନ କରିଥୁଲୁ ସାନ ବାପ ମାଆ ଆଉ ଆମର ସବୁ ଟ୍ୟୁସନ ଛୁଆ ସବୁ ବୋଲୋର କରିକି ଚକରଚିତା ଯାଇଥିଲୁ। ସେତେବେଳେ ବି ଆମେ ବୋହୁତ ଡର ଥିଲା ମାନେ ଆମେ ଯାଇକି ପହଞ୍ଚି ତୁ ପହଞ୍ଚିଚି ତ ରାସ୍ତାରେ କହିଲେ କି ଆଉ ସେ ଚକଚିତାରେ ବାଘ ବାହାରୁଚି। ବାହାରୁଚି ବୋଲି ହେଲା ନା ତାପରେ ଆମେ କଣ କଲୁ ନା ଆମେ ଯେହେତୁ କେତେ ବାଟ ଆମେ ଯାଇଚୁ ଗାଡି ନେଇକି ଆମେ ଛୁଆଙ୍କୁ ଇଏ କରିକି ଯାଇଚୁ ଆମେ ଆଉ କଣ ଫେରିବୁ ଗଲୁ। ଯାଇସାରିଲା ପରେ ମ୍ୟାାମ ଏତେ ସୁନ୍ଦର ଜାଗା ସେଇଠି ମାନେ ଆପଣ ଆସିବାକୁ ବି ବୋହୁତ ଇଛା ଇଛା କରିବେନି ମାନେ ବୋହୁତ ଭଲ ମାନ ସେଇଠି ଆମର ସେଇଟା ମାନେ ସୀତା ମାନେ ସୀତା ଅନ୍ତୁ ମାନେ ସୀତା ସେଠି ଜନ୍ମ କରିୁଥି ଆମର ସେଠି ସୀତା ରହୁଛନ୍ତି, କେତେ ସୁନ୍ଦର ମାନେ ପାହାଡ ସେଇଠି ମାନେ ପାଣି ଝରୁଛି ସେଇଠି ମାନେ କେତେ ମାନେ ବାବାମାନୋନେ ଅଛନ୍ତି ମ ଠ ଅଛି ମନ୍ଦିର ଅଛି ଆମ ସୀତା ଅନ୍ତୁଳି ଅଛି। ମାନେ ବୋହୁତ ସୁନ୍ଦର ଜାଗା ମୁଁ ତ ଯାଇଥିଲି। ଏ ଆମେ ଯେତେବେଳେ ଯାଇଥିଲୁ ସେତେବେଳେ ଚତୁର୍ମାସଆ ଯାଇଥିଲୁ ବର୍ଷା ଦିନିଆ ଯାଇଥିଲୁ ହେଲା। ଆଉ ବର୍ଷା ଦିନିଆ ତ ମ୍ୟାମ ଆମେ ଏତେ ପାଣି ଫାଣିରେ ସେଇଠି ଖାଲି ପଥର ଆମେ ଚାଲିଗଲା ବେଳକୁ ତ ବୋହୁତ କଷ୍ଟ। ଉ ମାନେ ଡରି ଡରିକା ଯେହେତୁ ଆମେ ଛୋଟ ଛୁଆକୁ ନେଇକି ଯାଇଚୁ ଆମ ଦାୟିତଵରେ ନେଇଚୁ ଯଦି ଛୁଆଙ୍କର କିଛି କିବେ ଅସୁବିଧା ହେବ ତାଙ୍କ ଘର ଲୋକ କାହାକୁ ଦାୟୀ ଯାଇ ଦେବେ ଆମକୁ
ଆପଣଙ୍କୁ ଆପଣଙ୍କୁ ଦେବେ ଆଉ କାହାକୁ ଦେବେ?
ହଁ ସେଥିପାଇଁ କଣ ହେଲା ନା ଆମେ ତ ଜାଣିନଥିଲୁ ମାନେ ଫାଷ୍ଟ ଟାଇମ ଯାଇଥିଲୁ ଆମେ ଜାଣିିନଥିଲୁ କି ଏତେ ସୁନ୍ଦର ଜାଗା ମାନେ ଚକରଚିତା ଗୋଟେ ଗୋଟେ ଏତେ ସୁନ୍ଦର ଜାଗା ଏଇଠି ଭୋଜି ହୁଏ ଆମେ କିଛି ଜାଣିିନଥିଲୁ। ଆମେ ଯାଇକି ପହଞ୍ଚି ସାରିଲା ପରେ ସେଇଠି ଦେଖିଲୁ କି ନାଇଁ ଲୋକମାନେ କେତେ ସୁନ୍ଦର ଭାବରେ ଭୋଜି କରୁଚନ୍ତି ସେଇଠି।
ଆଜ୍ଞା।
ତାପରେ ଆମେତ ଭୋଜି କଲୁ ଆମେ ସବୁ କିଣିକି ନେଇକି ଆମର ଯେତିକି ଛୁଆ ଯାଇଥିଲୁ ସବୁ ବସିକି ଅ ସବୁ ଭାଗ କରମି ଚୋଉପତା ରେ ସବୁ ମାନେ ଭାଗ କରିଦେଲୁ ଯେତିକ ଖାଇବା କଥା ଯେ ତୁ ଟ୍ୟୁସନ ଛୁଆ ଯାଇଛନ୍ତି ନା ସବୁ ଭାଗ କରିଦେଲୁ ଭାଗ କରିକି ଖାଇକି ମାନେ ପୁରା ଖାଇଲୁ ଖାଇ ସାରିଲା ପରେ କଣ ହେଲା ନା ଆମର ଉଁ ଖାଇଲୁ ଖାଇସାରିଲା ପରେ ତାପରେ ମ୍ୟାମ୍ ସେଇ ସମୟରେ ବୋହୁତ ଜୋରେ ବର୍ଷା ହେଲା। ବର୍ଷା ହେଲା କଣ କରିବୁ କଣ କରିବୁ ବର୍ଷା ହେଲା ବର୍ଷା ହେଇସାରିଲା ପରେ ବି ଆମେ କଣ କଲୁ ନା ସେ ଯୋଉ ବର୍ଷା ହେଲା ଯେତେବେଳେ ଟିକେ ଛିଡା ହେଲୁ ଛିଡା ହେଇସାରିଲା ପରେ ତାପରେ ବୁଲିଲୁ।
ଆଜ୍ଞା।
ହାଲୋ। ହାଲୋ। ହାଲୋ।
ସେଥି
ଆପଣ କୋଉଠି ଅଛନ୍ତି ଟାୱାର ପାଉନି?
ଆମେ ଛୁଆଙ୍କୁ ନେଇ ଆମେ ଚଢିକି ମାନେ ପାହାଡ଼ ଭିତରେ ପୁରା। ଆଉ ଆମେ ଆଉ ଆମେ ଏତେ ଭିତରକୁ ତ ଯାଇ ମାନେ ବାହାରୁ ଦେଖିକି ଆସିଲି ମୁଁ ଭାବୁଥିଲି କି ସେଥିପାଇଁ ଫୋନ କଲି। ମୁଁ କହିଲି ଯାଉଚି ଆଉ ଆପଣଙ୍କୁ କହିବି ଆପଣ ଆମେ ସାଙ୍ଗ ହେଇ ଯିବା।
ଆମେ ଦି ଜଣ ଯିବା ନା ଆଉ କାହାକୁ ଡାକିବା ଯିବା ପାଇଁ?
ଦିଇ ଜଣ ଯି ଆମେ ଆମର ତମ ଘର ଲୋକଙ୍କୁ କହିବ ଘର ଲୋକଙ୍କୁ କହିବ ତମର ଯାହା ପରି ତମ ବ ବନ୍ଧୁ ବାନ୍ଧବ କହିଲେ ବି ଚଳିବ ଆମ ଘର ଲୋକ ବି କହିଲେ ଆମ ଘର ଲୋକଙ୍କୁ କହିବା ସାଙ୍ଗସାଥି
ଆ ତାହେଲେ ଆପଣ ବୁଝାବୁଝି କରନ୍ତୁ ଗାଡି ଫାଡି କରନ୍ତୁ କଣ କେମିତି ଯିବା କଣ କରିବା ପ୍ଲାନିଙ୍ଗ କରନ୍ତୁ।
କଣ କହିଲେ?
ଆପଣ ପ୍ଲାନିଂ କରନ୍ତୁ କେମିତି ଯିବା କଣ କରିବା।
ହଁ ପ୍ଲାନିଂ କଣ କି ଆପଣ କହିବି ଜଣେଇବେ ଆପଣଙ୍କ କେମିତି କେତେ ଜଣ କଣ ଯାଉଛନ୍ତି। ଆମେ ଗାଡି କରିକି ଯିବା ଆଉ ଆମେ
ଫ୍ୟାମିଲୀ ଯିବୁ କେତେ କେତେ ଜଣ ଆମର ଯିବୁ ଜଣେଇଦବୁ
ହଁ।
ଆପଣଙ୍କର କେତେ ଜଣ ଯିବେ ସିଏ ବି ଦେଖିବେ ଦେଖିକି ତାପରେ ଗାଡି ପ୍ଲାନିଂ କରିବେ କେମିତି କେତେବେଳେ ଯିବା କଣ ବାହାରିବ ତାର ପ୍ଲାନିଂ କରିବା।
ହଁ ଆମର ସାଙ୍ଗସାଥି ଆପଣଙ୍କର ସାଙ୍ଗସାଥି ନାହାନ୍ତି କି?
ହଁ ଅଛନ୍ତି।
ହଁ ଆପଣ ସାଙ୍ଗସାଥି ସାଙ୍ଗରେ ନହେଲେ କହୁନାହାନ୍ତି ଆମେ କଥା ହେଇକି କେବେ ଗୋଟେ ଯିବା।
ଆ ଯିବା ସାଙ୍ଗସାଥି କହିଲେ ଆଉ ଟିକେ ମଜା ହୁଅନ୍ତା।
ହୁଁ।
ଫ୍ୟାମିଲି ସାଙ୍ଗସାଥି ମାନେ ଗୋଟେ ଗ୍ରୁପ ଗଲେ ଆଉ ଟିକେ ବଢ଼ିଆ ଵ ମାନେ ଯେତେ ଗଲେ ସେତେ ଟିକେ ଭଲ ମଜା ହୁଅନ୍ତା ଆଉ।
ସମସ୍ତେ କଣ କରି। ସମସ୍ତେ ସାଙ୍ଗସାଥି ହେଇକି ଗଲେ ମାନେ ବହୁତ ଭଲ ଲାଗେ କି ଉଁ ଯୋଉ। ଏ ମାନେ ଆମେ ଦେଖନ୍ତୁ ଆମେ ଆଉ କେତେବେଳେ ସବୁବେଳେ ତ କାମ ଇଏ ଆମେ କେବେ ହେଲେ ଆମେତ ସାଙ୍ଗରେ ମାନେ କାଠି ରହିପାରିବୋନି ତ ଆମର ଏଇଟା ଗୋଟେ ମାନେ ସୁଜଗ ମିଳିଛି କି ଆମେ ଯାଇକି ମାନେ ବୁଲା ବୁଲି କରିକି ଆସିବା ଟିକେ ଆଉ।
ଆଜ୍ଞା ଆଜ୍ଞା।
ଆଉ ମୁଁ ସେଥିପାଇଁ କଲ କଲି ମୁଁ କହିଲି ଦେଖିବା ମ୍ୟାମ କୁ କହିବି। ଆଉ ସିଏ ଯଦି ଯିବେ ତାହେଲେ ଭଲ କଥା ସାଙ୍ଗ ହେଇକି ଯାଆନ୍ତେ। ଏକୁଟିଆ ତେବେ ଆମେ ଯାଇପାରିବାନି। ଏଇ ଯଉ ଆମେ ତ ଏକୁଟିଆ ଯାଇପାରିବାନି କାହିଁକି ନା ଏକୁଟିଆ ଗଲା ମାନେ ତମେ ମାନେ ଏକୁଟି ଭଲ ଲାଗେନି ମାନେ ଏକୁଟିଆ କେତେ ବୁଲିବି ଏକୁଟିଆ ତ ବିଲକୁଲ ଭଲ ଲାଗିବନି। ତାପରେ ଏକୁଟିଆ ଗଲେ ବି ମାମ ଆମର ଅଧିକ ପଇସା ଦରକାର ନୁହେଁ କି ଆମେ ଗୋଟେ ଗାଡି ଯେହେତୁ କରିବା ଗାଡି ରେ ବହୁତ ପଇସା ଦରକା କର ନାହିଁ କି।
ଆଜ୍ଞା ଆଜ୍ଞା।
ସେଥିପାଇଁ ସାଙ୍ଗ ହେଇକି ସାଙ୍ଗ ହେଇକି ଗଲେ ଏ ପଇସା ପତ୍ର କମ ପଡିବ ଏମିତିରେ ବୁଲାବୁଲି କରିବା ଟିକେ ଆସିବା ଆଉ।
ଆଜ୍ଞା।
ଆଉ ସେୟା
କଣ କରିବା ଖାଲି ବୁଲାବୁଲି କରିବା ନା ଭୋଜି ଭାତ କରିକି ଆସିବା।
ଭୋଜି ଭାତ ମୁଁ କହୁଛି କରିବା ଆମ ଇଏରୁୁ ନେଇଯାଇଥିବା ଆମର କଣ କହିଲେ ନେଇଯାଇଥିବା ଆମର ଡେକିଛି କଢ଼େ ଇ ନେଇଯାଇଥିବା ଆମର ଜିନିଷ ସବୁ ନେଇଯାଇଥିବା ନେଇକି ଭୋଜି କରି ଦେଖନ୍ତୁ ଖାଲି ମ୍ୟାମ ବୁଲିଲେ
ଭୋଜି ଟିକେ କଲେ ଆଉ ଟିକେ ଭଲ ହୁଅନ୍ତା। ଭୋଜି ଟିକେ ଗଲେ ଭଲ ହୁଅନ୍ତା ଆଉ ଟିକେ।
ହଁ ଭୋଜି କଲେ ମାନେ ଦେଖନ୍ତୁ ଆମେ ଫାଷ୍ଟ ବୁଲାବୁଲି କରନ୍ତେ ତାପରେ ଆମର ଭୋଜି କରି କୁରା କି ଆମେ କଣ କରନ୍ତେ କନି ବୁଲା ବୁଲିିକି ସନ୍ଧ୍ୟାବେଳେ ଆସନ୍ତା। ବହୁତ ଭଲ ଲାଗନ୍ତା ନା ଖାଲି ବୁଲନ୍ତି ମାନେ ବୁଲିବା ଖାଇବାନି ପିଇବାନି ଏଟେ କଣ ଭଲ ଲାଗିବ ଭଲ ଲାଗିବନି ନାଇ କି।
ଆଜ୍ଞା।
ହୁଁ ସେଟା ସେଇଥିପାଇଁ ମୁଁ ଭାବିଲି କେବେ ଗୋଟେ ଯିବା ଆଉ। ଅ ଆମର ସେ ଗୁଣ୍ଡିଚା ଘାଇ ପାଖରେ ଆମର ଗୁଣ୍ଡିଚା ଘାଇ ପାଖରେ ଆମର ମନ୍ଦିର ନାହିଁ କି ଆମର ମନ୍ଦିର ଅଛି। ଆମର ସେ ଠାକୁରଙ୍କ ନା କଣ ଗୋଟେ ମନ୍ଦିର ଅ ଆମେ ସେ ମନ୍ଦିର ଆଡେ ବି ବୁଲିବା। ଖାଲି ଗୁଣ୍ଡିଚା ଖାଇ କଣ ବୁଲିବା କି ସେଆଡେ ବହୁତ ଜାଗା ଅଛି ସିଆଡେ ବୁଲାବୁଲି କରିକି ଆସିବା।
ଆଉ ଭୋଜିର କଣ ପ୍ଲାନିଂ କରିବା? ହ୍ୟାଲୋ।
ଭୋଜିରେ କଣ କେମିତି ରୋଷେଇ କରିବା କହୁ ନାହାନ୍ତି?
କଣ କଣ କରିବା ଆଇଟମ କରିବା?
ମୁଁ କହିଲି ଭୋଜିରେ ଆମେ କମ ଆଇଟମ କରିବା ମାନେ ସା ମାନେ ନର୍ମାଲ ଖା ମାନେ ହଁ ମାନେ କହିଲା ବେଳେ ସାଧା ସିଧା ଖାଇବା କରିବା କାହିଁକି ଆମେ ଅଧିକ ଯଦି ରୋଷେଇ କରିବା ଉଁ ତାହେଲେ ଆମେ ତ ବୁଲି ପାରିବାନି ନା କିହିଁକି ନା ରୋଷେଇ କରୁ କରୁକା ଟାଇମ ପଳେଇବ ନିକି? ହ୍ୟାଲୋ ସେଥିପାଇଁ ଆମେ କଣ କରିବା ନା ଆମେ ତାକୁ ଅ ସାଧା ତରକାରୀ କରିବା ଖାଲି ଭାତ କରିଦବା ଆଉ ଆମର ମାଂସ ତରକାରୀ କରିଦବା। ଆଉ ସାଲାଡ କରିଦବା ଆଉ ଆମ ଆମର ଆଉ କଣ ଟିକେ ଛତୁ ଫତୁ କଣ ତରକାରୀ ଗୋଟେ କରିଦବା ଆଉ।
ହଁ ଯିଏ ମିରାମିଷ ଅଛନ୍ତି ତାଙ୍କ ପାଇଁ ଟିକେ ଛତୁ ହେଇଯିବ।
ହଁ ଆମ ଏ ଛତୁ ଚିଲି ଟିକେ କରିଦବା ଛତୁ ଚିଲି ଟିକେ କରିଦବା ଆମେ ଛତୁ ଚିଲି ତ ସବୁବେଳେ ଘରେ କରିକି ଖାଇ ପାରୁନାହାନ୍ତି ନା। ଆଉ ଆମେ ମାନେ କହିଲା ବେଳେ ଏରେ ବହୁତ ଗରମ ଇଏ ଏଇରେ କେତେବେଳେ ଛତୁ ଚିଲି ତ ଘରେ କରିହଉନି। ଆମେ ଟିକେ ଛତୁ ଚିଲି କରିବା ମାନେ ଜଲଦି ଜଲଦି ଜଲଦି ପଳେଇବା ଜଲଦି ମାନେ ଶୀଘ୍ର କରିନେ ଆମେ ରୋଷେଇ କରିକୁରାକି ଏକାଥରେ ଖାଇବା ଏକାଥରେ ଟିକେ ବୁଲାବୁଲି କରିକି ଏକା ଥରେ ରାତି ରେ ଆସନ୍ତେ ଆଉ।
ଆଜ୍ଞା, କଣ କେମିତି କରିବା ପ୍ଲାନିଂ କରିବା ଦେଖିବା
ହଁ ଆମର ଆମର କଣ କରିବା କହିଲା ଆମର ଘରୁ ସବୁ ଜିନିଷ ନେଇଯିବା। ମାନେ ଗ୍ୟାସ ହଉ ସେ ଜିନିଷ ପତ୍ର ସବୁ ମାନେ ଘରୁ ନେଇଯିବା। ଘରୁ ନେଇକି ଆମର ଜଲଦି ରୋଷେଇ ସାରିବା। ରୋଷେଇ ସାରି ସମସ୍ତେ ମିଶି ମିଶାକି ରୋଷେଇ କରିଦେବା ଯେହେତୁ ସାଙ୍ଗ ସାଥି ସବୁ ଯିବା ନା ସବୁ ମିଶି ମିଶାକି ରୋଷେଇ କେତେ ଟାଇ ଲାଗିବ ଅଳ୍ପ ଟାଇ ଲାଗିବ ନାଇଁ କି?
ଆଜ୍ଞା।
ଅଳ୍ପ ଟାଇମ୍ ଲାଗିବ ଆମେ କରିକୁରାକି ଆସିବା ଯୋଉ ଅ ଖାଇ ମାନେ ଭୋଜି ରୋଷେଇ କରିଦେବା କରେ କରେ ଖାଇଦେଇକି ଟିକେ ଫଟୋ ଫଟ ଉଠେଇବା କି ନାଇଁ? ଏତେ ଯେହେତୁ ଏତେ ଜଣ ମିଶିମୁସାଇକି ଯାଉଛନ୍ତି ସାଙ୍ଗସାଥି ଆଉ କଣ ଆମେ ସେ ସୁଯୋଗ ପାଇବା?
ନାଇଁ।
ହୁଁ ସେଥିପାଇଁ ଫଟୋ ଫଟ ଟିକେ ଉଠେଇବା ଉଠେଇ ଉଠେଇକି ଟିକେ ଆସିବା ଆଉ। ହଉ ତାହେଲେ ବି ଆମେ ଆପଣ ତାହେଲେ କଣ କରୁଛନ୍ତି କରନ୍ତୁ।
ଆଜ୍ଞା, ଆଉ ରଖୁଛି।
ହଁ।